ହାଲୋ।
ଆଜ୍ଞା ସାର୍ ନମସ୍କାର।
ଆଜ୍ଞା ନମସ୍କାର।
କେମିତି ଅଛନ୍ତି? ମୁଁ ବହୁତ ଭଲ୍, ସେ ଈଶ୍ୱରଙ୍କ କୃପାରୁ ବହୁତ୍ ଭଲ ଅଛି ମୁଁ ବି।
ଆପଣଙ୍କ ଦିନଟି ଆଜି କେମିତି କଟିଲା?
ଆଜି ଆଜି ଆକଚୁଆଲି ମୁଁ ଟ୍ରେନ ରେ ଟ୍ରାଭେ ଟ୍ରେନରେ ଯାତ୍ରା କରିକି ଏବେ ମୋ ଘରକୁ ଆସିଲି।
ଆଜ୍ଞା। ତ ଆଜ୍ଞା?
ଆପଣଙ୍କର ଦିନଟା ଆଜି କେମିତି ଥିଲା?
ମୋର ଦିନ ଟା ବି ଆଜି ବହୁତ୍ ଭଲ ଥିଲା। ପାଗ ଆଜି ବହୁତ୍ ବଢିଆ ଅଛି। ଅ ଖରା ନାହିଁ ବର୍ଷା ନାହିଁ। ହଁ ସୁଲୁ ସୁଲିଆ ପବନ ବହୁଚି, ବହୁତ ଶାନ୍ତି ଲାଗୁଚି।
ଏବେ ଏବେ ତ ଆମପଟେ ବହୁତ୍ ଜୋରେ ଏବେ ତ ଆମ ପଟେ ବହୁତ୍ ଜୋରେ ବର୍ଷା ହଉଚି।
ନା ସେ ବର୍ଷା ହଉଚି। ହଁ ଆମ ପଟେ ତ ମେଘୁଆ ହେଇଚି। ସୁଲ୍ ସୁଲ୍ ପବନ ହଉଚି ଥଣ୍ଡା ପବନ ହଉଚି ବହୁତ୍ ଶାନ୍ତି ଲାଗୁଚି।
ଆମପଟେ ଜୋରେ ପବନ ହେଇକି ଜୋରେ ବର୍ଷା ହଉଚି।
ଆଚ୍ଛା। କଣ ଆଜି ଖାଇଛନ୍ତି?
ଆଜି ମୁଁ ମମି ପିଠା ବନେଇକି ଦେଇଥିଲେ ସେଇଟା ଖାଇଥିଲି।
କି ପିଠା?
ପୋଡପିଠା। ରଜର ପୋଡପିଠା ଆଉ ଚକୁଳି ପିଠା।
ଆଚ୍ଛା ରଜର ପୋଡପିଠା। ଆଚ୍ଛା ଆପଣ ରଜର ପୋଡପିଠା ରୁ କଥା ଆସିଲା, ଯେ ରଜଟା କେମିତି ପାଳନ କରିଲେ ।
ମୁଁ ତ ବାହାରେ ରହିକି ମୋର ରଜ ପଳେଇଲା। ମୁଁ ଉତ୍ତରାଖଣ୍ଡ ରେ ଥିଲି। ହ ସେଠି ମୁଁ ରଜ ସେଲିବ୍ରେସନ କିଛି ରଜ ପାଳନ ବି କରିପାରିଲି ନାହିଁ
ଆଚ୍ଛା ରଜରେ ଆପଣ ବାହାରେ ଥିଲେ ସେଥିପାଇଁ ଆଜି ଘରକୁ ଫେରିଲେ ବୋଲି ଆପଣଙ୍କୁ ରଜ ର ପିଠା ଟା ମିଳିଥିଲା ଖାଇବାକୁ
ଆଜ୍ଞା ଆଜ୍ଞା
ଆଛା ଯାହାହେଲେ ବି ଓଡିଆ ର ପର୍ବର ଯୋଉ ପିଠା ପଣା ଯୋଉ ସବୁ ସଂସ୍କୃତି ରହିଛି ସେଗୁଡାକ କେବେ ଭୁଲି ହବନି ସେଇଟା ବହୁତ ଦିନ ପରେ ରଜ ସରିବା ପରେ ବି ମଧ୍ୟ ଆପଣ ପିଠା ଖାଇବାର ସୁଯୋଗ ପାଇ ପାରିଲେ
ସେଇଟା ଆଜ୍ଞା ସେଇଟା ଆଜ୍ଞା ବହୁତ ମାନେ ଆମ ସଂସ୍କୃତି ବହୁତ ଏମିତି ମାନେ ଗୋଟେ ଉପରେ ଅଛି ଯେ ମାନେ ଯୋଉଟାକୁ ଜଗନ୍ନାଥ ସଂସ୍କୃତି ବୋଲି ଆମେ କହୁଛେ
ଆଜ୍ଞା
ସେଥିପାଇଁ ତ ଆମେ ଆଜି ଆମେ ଓଡିଆ ଆମେ ଭାରି ବଢିଆ ଏଇ ଏଇ ଗୋଟେ ଢେଗ ଆମର ଓଡିଆରେ ଅଛି।
ସତରେ ଆମେ ଓଡିଆ ଆମେ ସତରେ ବାହାରି ଓଡିଆ ଆମର ସବୁ ବଢିଆ
ଆମର ସବ ହବ ଆମର ସଂସ୍କୃତିର କେନ୍ଦ୍ର ବି ଦେଉଛନ୍ତି ଜଗନ୍ନାଥ ମହାପ୍ରଭୁ
ଆ ସେଇ ମହାପ୍ରଭୁଙ୍କୁ ତ ନେଇକି ଆମର ଓଡିଶା ସେଇଥିପାଇଁ ତ ତାର ପରିଚୟ ହଉଛି ଓଡିଶାରୁ ପରିଚୟିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ
ଆଜ୍ଞା ସେଇଠ ସେଇଥିପାଇଁ ତ ଏବେ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ବିଦେଶୀ ବିଦେଶରେ ଆମେରିକା ଇଟାଲୀ ଇରାନ ଏଇଗୁଡିକ ଦେଶ ମଧ୍ୟରେ ବି ଆମର ରଜ ପର୍ବ ସରି ଆ ରଥଯାତ୍ରା ପାଳନ କରାଯାଉଛି ବହୁତ ଆଡମ୍ବରୁ ସେତ ପାଳନ କରାଯାଉଛି ଆପଣ ଯଦି ଇଣ୍ଟରନେଟ ମାଧ୍ୟମରେ ଦେଖୁଥିବେ ତାହଲେ ଆପଣ ଜାଣୁଥିବେ ହ୍ୟାଲୋ ହ୍ୟାଲୋ